କଣ କରୁଛନ୍ତି?
କଣ କରିବି ଏଇଠି ମୁଁ ବାହାରେ ଟିକେ ବସିଥିଲି ତ ବାହାରକୁ ଯିବାର ଟିକେ ଥିଲା ତ। ସେଇଥିପାଇଁ ବସିଥିଲି ଆଉ ବୁଲୁଛି ବାହାରେ ଆଉ।
ଉୁଁ ହୁଁ ହୁଁ ଗରମ ବି ଯେମି ତି ହଉଛି ଟିକେ ବାହାରେ ବୁଲି ଆସିଲେ ଭଲ ଲାଗିବ ତ
ହଁ ବହୁତ ଜୋରରେ ଗରମ ହଉଛି ନା ଯାହା କଲେ ବି ମାନେ ଏତେ ଜୋରେ ଗରମ ଲାଗୁଛି ପୁରା ଗୁଳଗୁଳି ଲାଗୁଛି ପୁରା।
ସେଇଆ ପା ଆଉ ତମ ଘରେ ଆଉ କିଏ କିଏ ଅଛନ୍ତି?
ହ। ଆମ ଘର ହଉଛି କଟକରେ ନିଆଳି କଟକରେ ନିଆଳି ଯୋଉ ସେଇଠି ଆମ ଘର ଆଉ ତ ଆମ ଘର ଆମର ହଉଛି ଜଏଣ୍ଟ ଫ୍ୟାମିଲି, ତ ଜଏଣ୍ଟ ଫ୍ୟାମିଲିରେ ତ ଓବିୟସ୍ଲି ଅଧିକ ଲୋକ ରହିବେ। ଆ ପନ୍ଦର ଜଣ ପାଖାପାଖି, ଆମ ଘରର ମେମ୍ବର ଅଛନ୍ତି। ବଡଆପା, ବଡମାମା, ମାମା, ବାପା, ଭାଇ, ଭଉଣୀ, ଭାଉଜ ସବୁ ମିଶିକି।
ହଁ।
ଲମ୍ବା
ଅହ।
ହଁ-ଅ-ଅ-ଅ, ଆଉ ତମର ଘର କୋଉଠି?
ଆମ ଘର ବାଲେଶ୍ୱର ସାଇଡ଼ରେ। ଆଉ ବାଲେଶ୍ଵର ମାନେ ଜାଣିଥିବେ ବାହାନଗା, ସେଇ ବାହାନଗାରେ ଆଉ। ଆଉ ଆମ ଘରେ ସେମିତି ଆମର ଜଏଣ୍ଟ ଫ୍ୟାମିଲି ନୁହେଁ, ଆମର ସିଙ୍ଗିଲ୍ ଫ୍ୟାମିଲି, ଏମିତି। ବାପା, ମା, ମୁଁ, ଜେଜେମା ଆଉ ମୋର ବଡ଼ ଭାଇ ଗୋଟେ ଅ ଛି, ଆଉ ମୋ ଦିଦି ଦି ଜଣ, ସେ ଦିଦି ଉଁ -ଉଁ ଦି ଦି ଜଣ ମୋ ଠୁ ବଡ, ସେ ମ୍ୟାରେଜ୍‌ କରିସାରିଲେଣି, ଦି ଜଣ ଯାକ ଆଉ।
ଓହୋ, ଆଚ୍ଛା, ତମ ଦିଦି ତାହେଲେ ମ୍ୟାରେଜ୍ କରିସାରିଲେଣି। ମାନେ, ତମେ ବହୁତ ସାନ ତମ ଦିଦିମାନଙ୍କ ଠାରୁ, ନୁହେଁ? ବର୍ତ୍ତମାନ ଏବେ କଣ ପଢ଼ୁଛ?
ହୁଁ, ମୁଁ ଏବେ ପ୍ଲସ୍‌ ଟୁ କରୁଛି।
ପ୍ଲସ୍‌ ଟୁ। ଆଚ୍ଛା, ମୁଁ ଏବେ ଗ୍ରାଜୁଏସନ୍‌ କରୁଛି ଭୁବନେଶ୍ଵର।
ଆଚ୍ଛା, ଆଚ୍ଛା, ହଁ, ମୁଁ କେଉଁଝରରେ ପ୍ଲସ୍‌ଟୁ କରୁଛିି।
ଓହୋ, କେଉଁଝର। ମୁଁ ଭୁବନେଶ୍ୱରରେ ଏଇଠି ରହୁଛି ନା, କମଳା ନେହୁରୁ କଲେଜ ସେଇଠି ମୁଁ ପ୍ଲସ୍‌ ଥ୍ରୀ କରୁଛି।
ଓହୋ, ମୁଁ ମେମ୍ ଏପଟ ସାଇଟ୍ ର, ତ ମୁଁ ସମ୍ବଲ ପୁର କେବେ ବୁଲିଯାଇଛୁ? ସମ୍ବଲପୁରରେ କେତେ ସୁନ୍ଦର କଲଚର୍, ତାଙ୍କର ଚଲା ବୁଲା ଖିଆ ତାଙ୍କ ଡ୍ରେସିଂ ସେନ୍ସ। କେତେ ସୁନ୍ଦର ଦେଖିଲେ ପୁରା ମନ ଭୁରିଯିବ, ଆଉ ସମ୍ବଲପୁର ସାଇଡ୍‌ରେ ସେମିତି ଯେମତି ସବୁଜିମା କେତେ ସୁନ୍ଦର। ପାହାଡ, ପର୍ବତ କେତେ କେତେ ସୁନ୍ଦର, ପୁରା ଯେମିତି ସବୁଜିମାର ଭରି ।
ମୁଁ ସମ୍ବଲପୁରୀ ଥରେ ଯାଇଁ ଥିଲି। ମୋ ମୋ ଘର ସହିତ ମୁଁ ଯାଇଁଥିଲି, ମୋ ଫ୍ୟାମିଲି ସହିତ। ତ ମୋର ଗୋଟେ ଦିଦିଙ୍କ ସାଙ୍ଗ, ସେଠି ସିଏ ମାନେ ସମ୍ବଲପୁର ତାଙ୍କ ଘର। ତ ଯାଇଁଥିଲୁ ଥରେ। ଫାଷ୍ଟ ମୁଁ ଯାଇଁଛି ଗୋଟେ ଦିନି, ତାପରଦିନ ମୁଁ ଆସିଲି ଭାରି କିଛି ପ୍ରୋବ୍ଲେମ୍ ହେଲା ଘରେ। ତ ଗୋଟେ ଦିନ ବାସ ଦେଖିଛି, ବହୁତ ସୁନ୍ଦର ମାନେ ପାହାଡ଼ ଗୁରାକ ସବୁ। କେତେ ମାନେ ସବୁ ହେଇଁକି ରହିଥାନ୍ତି, ଥାକ ଥାକ ଭଳିଆ। ଆଉ ସେଠି ସବୁଜର ସବୁ ଗଛପତ୍ର କେତେ ସୁନ୍ଦର ଲାଗେ, ତାଙ୍କ ଡ୍ରେସ୍ ତ ଆହୁରି ସୁନ୍ଦର, ମାନେ ସୁନ୍ଦର ମାନେ କଣ? ବହୁତ ଭଲ ଲାଗେ, ମାନେ ସବୁ ଆମ ଓଡ଼ିଶାର ବହୁତ କଲଚର୍ ଗୁଡ଼ାକ ସବୁ ଯୋଉ ନାହିଁ, ମାନେ ଅ ଅଲଗା ସବୁ ଥିମ୍ ର ଡ୍ରେସ। ଆମର ଯେମିତି କଟକ ସାଇଟ୍ ର ଗୋଟେ, ଅନୁଗୁଳ ସାଇଟ୍ ର ଗୋଟେ, ସମ୍ବଲପୁର ସାଇଟ୍ ର ଗୋଟେ, ସେମିତି ସବୁ ଅଲଗା ଅଲଗା ଥାଇ ଭଲ ଲାଗେ, ବାକି ସବୁ ଡ୍ରେସ ଗୁଡ଼ାକ ଆମ ଓଡିଶାର।
ଆଉ ସେମିତି ଆଉ, ଆଉ ତମର ରଜ ସିଆଡେ ପାଳନ ହୁଏ ନା ରଜ?
ହଁ ଆମର ରଜରେ ବଢିଆ ସେଲିବ୍ରେଟ୍ ହୁଏ, ଆମ ଗାଁ ରେ ବଢ଼ିଆ ରଙ୍ଗ ସେଲିବ୍ରେଟ୍ ହୁଏ, ଆଉ ଗାଁ ରେ ତ ଆମର କଣ ବଢିଆ ରଙ୍ଗ ମାନେ ଖେଳ ହୁଏ ସବୁ ପିଲାଙ୍କୁ ସାଙ୍ଗରେ ନେଇକି ଗୁଟିଏ ଜାଗାରେ ବସୁ ଛୋଟ ଛୋଟ ପିଲାଙ୍କୁ ନିଜେ ସଜ କରିଦଉ ସଜ କରିଦେଇ ସାରିଲା ପରେ ଯ କରିଦ ସନ ପରେ ତାପରେ ସବୁ ପୁଅ ଛୋଟ ଛୋଟ ପୁଅ ପିଲାଙ୍କୁ ନୋଉ ଲୁଡୁ, ତାସ୍ କ୍ଯରାମ୍ ବହୁତ୍ ଗୁଡା ଖେଳୁ ଆଉ କୁଆଡେ ଏମିତି ବୁଲୁ ବଢିଆ ମଜା କିନ୍ତୁ କରୁ। ଗୀତ ବାଜେ ଫଙ୍କ୍ ସନ୍ ହୁଏ ଦିନରେ ହୁଏ ରା ସ୍ଥିର ହୁଏ ରଜ ତିନି ଦିନ ଯାକ ପୁରା ଏଞୟ କରୁ ଆରିସା ପିଠା, ଚକୁଳି, ଏଣ୍ଡୁରି, ଗଇଁଠା ଗୁଡି ପିଠ୍ ପିଠା କେତେ କଣ ପିଠା ହୁଏ, ହଁ। ଆଉ ରଜ ଆଉ ରଜରେ ଗୋଟେ ସ୍ପେଶାଲ୍ ଆମର ପାନ ତିଆରି ହୁଏ ସେ ପାନରେ କେତେ ସୁନ୍ଦର ଗୁଆ, ଚୂନ, ପାନମହୁରି। ଆଉ ବାଦାମ୍ ବହୁତ୍ ଗୁଡା କିଛି ସେ ଜିନିଷ ପଡେ ଆମ୍ବଭଳିଆ ଖାଉ ଚେରି ବି ପଡେ ବହୁତ୍ ଏଞୟ କରୁତମେ ତ ସେଟା ରାଜା ହୁଅନ୍ତି ନି।
ହଁ ଆମର ବି ଏଠି ବହୁତ୍ ଭଲ୍ ସେ ରଜ ହୁଏ ମାନେ ଆମର। ରଜ କୁହନ୍ତି କି ତିନି ଦିନ ପାଳନ୍ତି ବୋଲି କିନ୍ତୁ ଆମର ସେଠି ପାଞ୍ଚ ଦିନ ଯାକ ମାନେ ପୁରା ନୂଆ ଡ୍ରେସ୍ ଆସିବ ନୂଆ ଡ୍ରେସ୍ ପିନ୍ଧିବେ ଦୋଳି ଲାଗିବ ମାନେ ଆମର ସେଠ ସେଠି ନା ଗଛରେ ଦୋଳି ଲାଗେ ଯୋଉଟା କି ଝୁଲିଆ ବହୁତ୍ ମାନେ ଇଏ ଲାଗେ ଭଲ୍ ଲାଗେ ଆଉ ସେଠି ସବୁ ଝିଅ ପିଲା ଆମ ଗାଁ ରେ ବହୁତ୍ ଝିଅ ପିଲା ଅ ଛନ୍ତି ସେଥିପାଇଁ ସେମାନେ ସବୁ ସବୁ ଶାଢ଼ୀ କିଏ ପିନ୍ଧନ୍ତି କିଏ ହଁ ସବୁ କୁର୍ତ୍ତି ପିନ୍ଧନ୍ତି ଏମିତି ସବୁ ନୂଆ ନୂଆ ଅଲଗା ଅଲଗା ଡ୍ରେସ୍ ପନ୍ଧିକି ଫଟ୍ ଦୋଉଥାନ୍ତି ତାପରେ ଆମର ପୋଡ ପିଠ୍ ପିଠା ବି ବହୁତ୍ ଭଲ ଭଲ ପୋଡ ପିଠା ଆମ ଗାଁରେ କରନ୍ତି, ଟେଷ୍ଟ୍ ବହୁତ୍ ଥାଏ ପୋଡପିଠା ର ଆଉ ସେଥିରେ ଚେରି ସବୁ ପକାନ୍ତି ସେ ଆହୁରି ଟେଷ୍ଟ୍ ଲାଗେ। ଆଉ ସେଠି ବି ଆମର ସବୁ ବିକା ହୁଏ କି ରଜ ବେଳେ ସବୁ ଆଇସ୍କ୍ରିମ୍, ଗୁପଚୁପ୍ ଏଗୁରା ସବୁ ବିକା ହୁଏ। ହ। ଆଉ ସାଙ୍ଗମାନେ ସବୁ ଖେଳା ଖେଳି ରଜ ଟା ବହୁତ୍ ସ୍ପେସିଆଲ୍ ସତରେ ଓଡିଆ ମାନଙ୍କ ପାଇଁ ଝିଅ ମାନଙ୍କ ପାଇଁ। ଆଉ ପାଟୁଙ୍ଗା କଦଳୀ ପାଟୁଙ୍ଗରେ ଯୋଉଁ ହୁଏ ଝିଅ ମାନେ ପିନ୍ଧିବା ପାଇଁ ପାଦରେ। ସେଇଟା ବି ହୁଏ, ଆଉ ବହୁତ୍ ପ୍ରକାରର ମା କହିବାକୁ ଗଲେ ମୁଁ ଓଡିଶାର ମାନେ ଆମ ଇଣ୍ଡିଆର କଲ୍ଚରରେ ମାନେ ଯୋଉ କୁହନ୍ତିନି ବାର। ଅଁ ମାସରେ ତେର ପର୍ବ ସେମିତି ବହୁତ୍ ଭଲ ଲାଗେ ରଜ ପର୍ବ। ବହୁତ୍ ଭଲ ଲାଗେ ଝିଅ ମାନଙ୍କ ପାଇଁ ଖାସ୍ କରି ଝିଅ ମାନଙ୍କୁ ରଜବତି କୁହନ୍ତି ନା ରଜରେ ସବୁ ନୂଆ ଡ୍ରେସ୍ ପିନ୍ଧିବା, ନୂଆ ଜିନିଷ ଖାଇବା ତାପରେ ଚପଲ୍ ନ ପିନ୍ଧି କି ପାଟୁଙ୍ଗା ପତ୍ରରେ ଚାଲିବା ସେଟା ଗୋଟେ କଲଚର ଆଗରୁ ରହି ଆସୁଛି ଯୋଉଟା କି ବହୁତ୍ ଭଲ ଓଡିଶା ପାଇଁ ବହୁତ୍ ସୁନ୍ଦର ଲାଗେ ମାନେ ଏଗୁରା ସବୁ ପର୍ବପର୍ବାଣୀ ସବୁ ମଝିରେ ମଝିରେ ମାଇଣ୍ଡ୍ ଟାକୁ ମାନେ ରେଫ୍ରେଶ କରିବା ପାଇଁ ବହୁତ୍ ଭଲ ଲାଗେ ଏ ଜିନିଷ ସବୁ।
ହୁଁ।
ହୁଁ ଆଉ ତମେ ଆଜି କଣ ଖାଇଥିଲ ସବୁ?
ଦି ପହରେ ଆଜି ଆମର ହେଇଥିଲା ଭାତ ଡାଲି ଆଉ ପୋଟଳ ଆଳୁ ତରକାରୀ। ପାମ୍ପଡ ଆଳୁ ଚୋଖା ଏମିତି ସବୁ ହେଇଥିଲା ଆଉ। ଆଉ କଣ ହବ ରାତିରେ ଦେଖାଯାଉ କଣ ରୁଟି କି କଣ ତରକାରୀ ହବ। ଆଉ ଆମର ତ ଏପଟ ଭାରି ଗରମ ହଉଛି। ନା ଏସିି ଅଛି ନା କୁଲର ଅଛି କଣ ଫ୍ୟାନ୍ ଅଛି ସେ ବି କରେଣ୍ଟ ବେଳେ ବେଳେ ଚାଲି ଯାଉଛି ଆଉ ବର୍ଷା ବି ତ ଜମା ହଉନି। ହୁଁ ଗରମ ଯେ ଏତେ ଯୋରସେ ହଉଛି ଶୀତ ଦିନ ବି ଆମ ଘରଠି ଗରମ ହିଁ ଲାଗୁଛି ସ୍ଵେଟର ବି ଆମେ ଜମା ଶୀତେ ଦିନେ ପିନ୍ଧୁନାହୁଁ। ଆଉ ତମର ସେପଟରେ ଗରମ ହଉଛି?
ଚନା ଭୁବନେଶ୍ଵରରେ ବି ମାନେ ଭୁବନେଶ୍ଵର ଗୋଟେ ମାନେ ଆମ ଓଡିଶାର ରାଜଧାନୀ ନା ସିଏ। ମାନେ ସେଠି ମାନେ ଏକରେତ ମାନେ ଗଛ ପତ୍ର ବହୁତ କମ ସେକେଣ୍ଡରେ ଘର ଗୁଡାକ କେତେ ବଡ ବଡ ଘର ସବୁ ସବୁ କୋଠା ଗୁଡାକ କେତେ ବିଲଡିଂ ଗୁଡାକ ହେଇଛି। କିନ୍ତୁ ଲାଭ କଣ କିନ୍ତୁ ଗଛ ମାନଙ୍କୁ ସବୁ ଯୋଉ କାଟି ଦଉଅନ୍ତି। ତ ସେଗୁଡାକରେ ବି ସବୁ ପ୍ରୋବଲେମ ହଉଛି ନା ଆମ ଅ ମାନେ ଆମ ବାୟୁମଣ୍ଡଳରେ ଗଛ ଗୁଡାକ ରହିବା ଦରକାର ଅତ୍ୟନ୍ତ ଜରୁରୀ ସେ ଜିନିଷ କାଟି ଦଉଅନ୍ତି ଘର କରିଦୋଉ ତି ସେଇଥିପାଇଁ ବେଶୀ ଗରମ ହଉଛି ଆଉ ବର୍ଷା ହଉନି ସେଇଥିପାଇଁ। ଖରାଦିନେ କିନ୍ତୁ କେମିତି ମଝିରେ ମଝିରେ ବର୍ଷା ହୁଏନି ସେଇଟା ହେଉଛି କାଳବୈଶାଖୀ।
ହଁ ହଁ ହଁ ଆମର ବି ସେମିତି ହଉ ଯିବା ଆଉ ଏପଟେ କଣ ବହୁତ ଅଳିଆ ମୂଳିଆ ଟିକେ ଆବର୍ଜନା ଅଧିକ ହଉଛି। ମଶା ପ୍ରବଳ ହଉଛନ୍ତି। ତ ଘରେ ଆମେ ଯେତେବେଳେ ରହୁ ସବୁବେଳେ ଏନି ଟାଇମ୍ କବାଟ ହିଁ ଦେଇକି ରହୁ ଏମିତି ସୁ ଶୋଇବା ବେଳେ ସବୁବେଳେ ମଶାରି କାଞ୍ଚୁ ଆ ମଶା ଧୂପ ଲଗାଉ। ଏମତି ସେରା ସବୁ ଇଏ କିଛି କରିକି ରହୁ କାହିଁକି ନା ଆଜିକାଲି ଯେତେ ରୋଗ ହଉଛି ନା? ଆଉ ଏମିତି କଥା ଆଉ।
ବହୁତ ରୋଗ ହଉଛି ଏବେ କାଳେ ନା ମାନେ ବେଶୀ ଲୋକଙ୍କର ହାର୍ଟ ଆଟାକ୍ ହଉଛି ହାର୍ଟ ଆଟାକରେ ଲୋକମାନେେ ବହୁତ ମରିଯାଉନ୍ତି ଆମ ଗାଁ ରେ ଏମିତି ତିନି ଚାରି ପାଞ୍ଚ ଜଣଙ୍କ ହାର୍ଟ ଆଟାକ ରୁ ଜଷ୍ଟ ୱାନରେ ମାନେ ଗୋ
ହଁ ଯେ କାଲି ଆମ ଘରେ ଖଜୁରୀ ଅଣା ଯାଇଥିଲା ଆଉ ଡାଳିମ୍ବ ଅଣା ଯାଇଥିଲା ଏମିତି ଯୋଉ
ଓହୋ ଆଚ୍ଛା ଭଲ ଖଜୁରୀ ଭଲ ଲାଗେ ଖଜୁରୀ ଟା ଟେଷ୍ଟ ଲାଗେ ବହୁତ୍। ମାନେ ମତେ ଖାଇବା ତ ବହୁତ ଭଲ ଲାଗେ ଖଜୁରୀ କାହିଁକି ନା ଖଜୁରୀର ଟେଷ୍ଟ ହିଁ ଅଲଗା ପ୍ରକାର ଥାଏ।
ହୁଁ ଏମିତି ସବୁ ଆଣି ଆସିଲା ଆମେ ଗରମ ଦିନେ ଆମର କଣ ତ ଅ ଆମ ହଷ୍ଟେଲରେ ଆମର ସେପଟରେ ବେଳେ ବେଳେ ସବୁବେଳେ ନୁହେଁ ମିଲ୍କ ସେକ୍ କରିକି ଦିଅନ୍ତି। ଆଉ ସକାଳୁ ସକାଳୁ ବ୍ରେଡ ଅଣ୍ଡା ସିଝା ଆଉ କଦ ଦଳି ଦିଅନ୍ତି। ଆଉ ଏନି ଟାଇମ୍ ଟି ଚାହା ଟା ସବୁବେଳେ ଏନି ଟାଇମ୍ ଦିଅନ୍ତି ଚାହା କପି ଦିଟା ଅପପ୍ସନ୍ ଥାଏ। ତମ ଇଚ୍ଛା ତମେ ଯୋଉଟା ପିଇ ପାରିବ। ଆଉ ତାପରେ ଦଶ ଟାଇମ ରେ ଆମକୁ ଦିଆଯାଏ ରୁଟି ଦିଆଯାଏ। ଆଉ ବଟର ଦିଆଯାଏ ଆଉ ଭଜା ଦିଆଯାଏ। ଆଉ ପୁଣି ଦୀପହର ଟାଇମ ରେ
ହୁଁ
ଲଞ୍ଚ ଟାଇମରେ ଆମକୁ ପୁଣି ଯେ, ମାନେ ରୁଟିନ୍ ଅନୁସାରେ ବାର ଦେଖ କିଏ, ଭାତ, ଡାଲି, ଆଉ ପାମ୍ପଡ଼ ଖଟ, ଏମିତି ସବୁ ଦିଆଯାଏ। ପୁଣି ସନ୍ଧ୍ୟା ଟାଇମ ରେ ବି କିଛି ଟିକ ସ୍ନାକ୍ସ ଦିଅନ୍ତି ପକୋଡ ପକୁଡି ଚା ବଗେରା ଏମିତି କିଛି ଟିକେ ଦିଅନ୍ତି। ପୁଣି ରାତିରେ ଓ ତ ରାତିରେ ରୁଟି ଆଉ ମାନେ ବେଶ ତରକାରୀ ଗୁଟେ ଦିଅନ୍ତି। ଆଉ ତମ ହଷ୍ଟେଲରେ ଖାଇବା କେମିତି କଣ ଦିଅନ୍ତି?
ହଁ ଆମ ହୋଷ୍ଟେଲ ବି ମାନେ ଦିଅନ୍ତି ଖାଇବା କିନ୍ତୁ ଏ ଏବେ ଯୋଉ ରଜ ଛୁଟି ପରେ ଯୋଉ ଆସିଲୁନି ଆମେ, ତାପରଠାରୁ ଖାଇବା ପ୍ରୋବ୍ଲେମ୍ ମାନେ କଣ କହିଲ? ହ ହଷ୍ଟେଲରେ ଖାଇବା ଦଉନାହାନ୍ତି। ଆଉ ପାଣି ବି ଏମତି ମଝିରେ ମଝିରେ ଚାଲି ଯାଉ ଉଚି। ଗୋଟେ ଦିନ ପରେ ଯାଇ ପାଣି ଆଉଚି। ତ ଖାଇବା ପ୍ଲେବେମ୍ ଟିକେ ଅଛି ବୋଲି ବାହରୁ ମଗେଇକି ଏବେ ଖାଉଛୁ। କିନ୍ତୁ ଜୁଲାଇ ଏକ ରୁ ଖାଇବାଟା ହଷ୍ଟେଲ ରେ ହବ ବୋଲି କହୁଛନ୍ତି। ଦେଖା ଯାଉ କଣ ହଉଛି ଏମିତିରେ ବାହାରୁ ମଗେଇକି ଖାଉଛୁ ଯୋଉଟା ଟେଷ୍ଟ ବି ଲାଗୁଛି। ହଷ୍ଟେଲ ଠାରୁ ବି ସେଟା ଟେଷ୍ଟ ଲାଗୁଛି। ଆଉ ଏମିତି ସବୁ ଚାଲିଛି ଆଉ। ଖାଇବା ପତର ତାପରେ ହଷ୍ଟେଲ ବି ଖାଇବା ଏତେ ଭଲ ନାହିଁ ନା ମାନେ ପୋକ ପୋକ ବାହାରୁଛି ଜାଣିଥିବ ତ ହଷ୍ଟେଲ ରେ କୋଉ ପ୍ରକାର ପ୍ରୋବ୍ଲେମ ହୁଏ ଝିଅ ମାନଙ୍କୁ। ମାନେ ଝିଅ, ପୁଅ ଯିଏ ବି ରହିଲା ତାଙ୍କୁ ପ୍ରୋବ୍ଲେମ୍। ହଷ୍ଟେଲ ରେ ଖାଇବା ପତ୍ର ଠିକ୍ ସେ ଦେବେନି। ଆଉ ପାଣି ଲାଇନ୍ ସବୁ ପ୍ରୋବ୍ଲେମ୍ ହଷ୍ଟେଲ୍ ରେ ରୁହେ।
ଆମ ହଷ୍ଟେଲ ରେ ବି ହଁ ଆମ ହଷ୍ଟେଲରେ ବି ତିନି ଚାରି ଦିନ ହେଲା କରେଣ୍ଟ କାଟି ଦେଇଛନ୍ତି। ତାପରେ ପାଣି ବି ପ୍ରୋବ୍ଲେମ୍ ହଉଛି ପାଣି ପିଇବା ପାଇଁ ନାହିଁ। ଆଉ ଆମେ ଯାଉଛୁ ଏଠି ଚାଲି କରିରି ତିନି ଚାରି କିଲୋମିଟର ଯାଇକି ପାଣି ଆଉ ବୋତଲ ବାଲ୍ଟି ନେଇକି ଯାଉଛୁ ଭରିକି ନେଇକି ଆଉଚୁ। ଆଉ ଏକଜାମ ତ ଅଛି ନା ସେଥିପାଇଁ ପ୍ରୋବ୍ଲେମ ହଉଛି ଗାଧୁଆ ପାଧୁଆ ପରେ ଆଉ କଣ କହିବି ସନ୍ଧ୍ୟା ହେଲାଣି ହଁ।
ହାଲୋ ମୁଁ କହିଲି ଶୁଣନ୍ତୁ ମୁଁ ରଖୁଛି ମୋ ଟିକେ ଦିଦି ଡାକୁଛନ୍ତି ତ ମୁଁ ରଖୁଛି।
ହଁ ମୁଁ ବି ଯାଉଛି ମୁଁ ଟିକେ ସନ୍ଧ୍ୟା ଦେବି ତ ତାହାଲେ ରଖୁଛି।
ହଉ, ହଉ।